ହ୍ୟାଲୋ ହ୍ୟାଲୋ
ନମସ୍କାର ମ୍ୟାଡ଼ାମ ଶୁଭ ସକାଳ
ଶୁଭ ସକାଳ
କେମିତି ଅଛନ୍ତି?
ମୁଁ ମୁଁ ବହୁତ ଭଲ ଅଛି ଆପଣ କେମିତି ଅଛନ୍ତି
ହଁ ମୁଁ ବି ଭଲ ଅସି
ହୁଁ ହୁଁ ହୁଁ କେତେବେଳେ ଉଠିଲେ ଆଜି ସକାଳୁ
ମୁଁ ଆ -ଆଠଟା ଉ ଏଇ ଚାଳିଶ ଏମିତି ଉଠିଛି
ଓହୋ ହୋ କଣ ଆଜି ସେପଟେ ବର୍ଷା ହଉଛି କି?
ହଁ ବର୍ଷା ବର୍ଷା ମାନେ ସେ ବର୍ଷା ମେଘୁଆ ପାଗ ହେଇଛି ଆଉ
ଓହୋ ହୋ ଓ ସେଇଥିପାଇଁ ହଁ ପରା ଏପଟେ ତ କାଲି ରାତିଠୁ ବର୍ଷା ହଉଛି ପୁରା ଲାଗି ରହିଛି
ହଁ ହଁ ହଁ
ମାନେ ବ ରାତିଠୁ ବର୍ଷା ହଉଛି ଯେ ଆଉ ଛାଡିିନି ଆଉ ଏବେ ବି ଚାଲିଛି ଏବେ ବି ପରା ତ କଣ୍ଟିନ୍ୟୁ ଅଛି ସେଥିପାଇଁ ମୁଁ ଉଠିବାଟା ବି ବହୁତ ଲେଟ୍ ହେଇଗଲା ମୁଁ ତ ଉଠୁ ଉଠୁ ମୋର ନଅଟା ହେଇଗଲା ପୁରା
ଆଚ୍ଛା ମୋଠୁ ଲେଟେ ଉଠିଜନ୍ଦିହିଁ ହିଁ
ହେଁ ହେଁ ହଁ ମୁଁ ଆଠଟାରେ ଉଠି ଯାଏ ଯେ ଆଜି ବର୍ଷା ପାଇଁ ଆଉ ଗୋଟେ ଘଣ୍ଟା ଅଧିକ ଶୋଇପଡିଲି ଆଉ
ଓହୋ ଜଣା ପଡୁନି ମାନେ ସକାଳ ହେଇଗଲାଣି ଟାଇପ ର
ହଁ ହଁ ପରା କଲେଜ ବି ଯିବାର ନାହିଁ ବର୍ଷା ହଉଛି ସେଥିପାଇଁ ଠ ମାନେ ଠକିକିନା ଘରେ ରହିଯାଇଛି
ଆଚ୍ଛା କଣ ପଢୁ ଚନ୍ତି ମାନେ ପଢାପଢିରେ କଣ କରୁଛନ୍ତି?
ପଢା ପଢି ଚାଲିଚି ପିଜି
ହଁ ହଁ ହଁ ମୋର ସରିଲାଣି ଏମିସିି ଏବେ ମୁଁ ପ୍ରିପାରେସନ୍ କରୁଛି
ଅ ହଁ ତାହେଲେ ପରୀକ୍ଷା ଯାଗ ପାଇଁ ପ୍ରସ୍ତୁତି ଚାଲିଛି ତାହେଲେ ଆଉ ତାହେଲେ ଆପଣଙ୍କର କୋଉ କୋଉ କ୍ଷେତ୍ରରେ ତାହେଲେ ଚାଲିଛି ପ୍ରସ୍ତୁତି ମାନେ ସି କ୍ଷକ ନା ଅନ୍ୟ କମ୍ପିଟେଟିଭ୍
ହଁ, ଅନ୍ୟ କମ୍ପ୍ୟୁଟିଭ ଓଡିଶା ଆଉ ମାନେ ୟୁ ପି ଏସ୍ ସ ଓ ପି ଏସ୍ ସ ପାଇଁ ପଢା ପଢି କରୁଛି।
ଆଜ୍ଞା, ଆଜ୍ଞା ବହୁତ ବଢିଆ ତାହେଲେ ଆପଣ ୟୁପିଏସ୍, ଓିଏସ୍ ସ ପାଇଁ ମାନେ ଆପଣ ବହୁତ ମାନେ ବହୁତ ବିସ୍ତାର ଆକାରରେ ସବୁ ଜିନିଷ ତା ହେଲେ ପଢୁଥିବେ। କେମିତି ନିଜେ ଷ୍ଟଡି କରଛନ୍ତି ନା ଅନଲାଇନ କିଛି ମାନେ ନେଇଛନ୍ତି।
ହଁ, ହଁ, ଅନଲାଇନ୍, ଅନଲାଇନ ନେଇଛି। ସେଠି ପଢାପଢି କରୁଛି ଅନ୍ ଆକାଡେମୀ।
ଓ ହୋ ଆଚ୍ଛା, ଆଛା ମୁଁ ବି ଆଗରୁ ନେଇଥିଲି ଅନ ଏକଡେମୀ ମାନେ ହେଲାନି ଗୋଟେ ଦିଇ ବର୍ଷ ଆଗରୁ ନେଇଥିଲି। ଗୋଟେ ବର୍ଷ ହିଁ ନେଇଥିଲି ତାପରେ ପଢିଲି ସେଟା ସରିଗଲା। ହଁ, ପ୍ରସ୍ତୁତି ମୋର ତ ଏଇଟା ଚାଲିଛି ୟା ସହିତ ଇ ମାନେ କଲେଜ ପାଇଁ ତ ଏତେ ପାଠ ପଢା ନାହିଁ ନା ଖାଲି ତ ପରୀକ୍ଷା ଟାଇମ୍ ରେ ଟିକେ ଟିକେ ଆମ ପଢି ଦଉଛେ ତ ଏବେଠୁ ମୁଁ ଟିକେ ଟିକେ ଚଲେଇଛି ଆଉ ମାନେ ବେଶୀ ନାହିଁ ଟିକେ ଟିକେ ଚାଲିଛି ପ୍ରସ୍ତୁତି ଯେମିତି ଆଗକୁ ଯାଇକି ବହୁତ
ହଁ ହଁ ଏ ୟୁ ପି ଏସ୍ ସି ପାଇଁ
ନା ନା ୟୁ, ପି, ଏସ, ସି ପାଇଁ ନାଇଁ ମୁଁ ସେଣ୍ଟ୍ରାଲ ଗମେଣ୍ଟର କିଛି ବି ପ୍ର ଏମିତି କରୁ ମୁଁ ଖାଲି ଷ୍ଟେଟ୍ ଗମେଣ୍ଟର ଖାଲି କରିଛି।
ହୁଁ ହୁଁ ଯୋଉଟା ହେଲେ ବି ଠିକ୍ ଜବ୍ ଦରକାର ଏବେ
ସତ କଥା। ସେଇୟା ହିଁ ସିଚୁଏସନ୍ ହେଇଗଲାଣି ବିନା ଜବ୍ ରେ ଆଉ କିଛି ହବନି ଆଉ କି ପଚାରିବିନି ଆଉ।
ହଁ ପରା।
ହଁ।
ମୋର ପି, ଏସ, ଡି ହେଇଥିଲା ମୁଁ ମୁଁ ଜଏନ ବି କରିଥିଲି ସେ ସେଠି ବି ମାନେ ଏମିତି ଚାରି ପାଞ୍ଚ ମାସ ପରେ ମୁଁ ଛାଡିଦେଲି, ସେଇଟା ମାନେ ଏଇଟା ପ୍ରିପାରେସନ କରିବି କହିକି କାହିଁକି ନା ଏଗୁଡାକରେ ସେ ଏଜ ଲିମିଟ ଥାଏ ତ
ହଁ, ହଁ ପି, ଏଚ, ଡି ତ ମତେ ବି କହୁଥିଲେ ପିଜି ସାରିକି ସେଇଟା କରିବା ପାଇଁ ଏଥର ବହୁତ୍ ସମୟ ହେଇଯିବ।
ନା ନା ମାନେ ଏଇ ଏଇ ଏଇ ଏକ୍ଜାମ ଗୁଡା ଯୋଉ ୟୁ, ପି, ଏସି ହଉ ଓ, ପି, ଏସି ହଉ ଏଗୁଡାକର କେତେ ଥର ଏକ୍ଜାମ୍ ଦେଇପାରିବେ ତାପରେ ଏଜ ଲିମିଟ୍ ଥାଏ ତ ସେଥିପାଇଁ ହଁ ୟୁ, ପି, ଏସି, ଟା ଇ ପିଏ, ଚି, ଡି ଟା ମାନେ ଚାରି ପାଞ୍ଚ ମାସ ଭିତରେ ମୁଁ ସେଟା ଛାଡିଦେଲି। ଆଉ ଏଇଟା ଦେଖୁଛି ଏବେ।
ଆପଣ ଦେଲେଣି ଗୋଟେ ଆଣ୍ଟେମଟା କଣ ଗୋଟେ ଦିଟା ଦେଲେଣି ଆଟେମ୍
ଗୋଟେ ଏଥର ଓ ଏସ ର ଦେଇଛି ଓ ପି ଏସ୍ ସି ଦେଖିବା କଣ ହଉଛି ଇଏ। ହୁଁ।
ହଁ, ତାର ତ ପରୀକ୍ଷା ଫଳ ଆସିନି ଆହୁରି।
ନା ନା ଆସିନି।
ମୁଁ ତ ଏଥର ପକେଇଲିିନି ମୋର ବି ଆଣ୍ଟେ ବୁଝିବ ବୋଲି ମୁଁ ଆଉ ପକଉନି ମାନେ ଭଲ ସେ ଟିକେ ପ୍ରସ୍ତୁତି ହେଲେ ହେଇଯିବ ବୋଲି।
ହଁ, ହଁ, ସେଇଟା ଠିକ୍।
ଅଛିନା କେତେଟା ଥାଉଛି ଆମର ଛଅଟା ନା ସାତଟା ଥାଉଛି ଯେ ଛଅଟା ବୋଧେ?
ହୁଁ। ହଁ, ହଁ ଜେନେରାଲ ଏମିତି ଛଅଟା କେତେଟା ଥାଏ ଛଅଟା ଥାଏ ୟୁ ପି ଏସ୍ ରେ ଛଅଟା ଥାଏ ଆଉ ଯୋ ବତିଶ ବର୍ଷ ଥାଏ।
ଓହୋ।
ହଁ, ଓ ପି ଏସ୍ ସି କିନ୍ତୁ ବୟସ ଟା ବଢେଇ ଦେଇଛି। ବୟାଳିଶ ବର୍ଷ ଯାଏ ଲୋକେ ଏକ୍ଜାମ୍ ଦେଇପାରିବେ।
ହଁ ବୟସ ଏତେ ବୟସ ହେଲା ବେଳକୁ ତ ଆଉ ଏକ୍ଜାମ୍ ଦବାନ ଦବା କିଏ ଦେଖିଛି ଦେହ ବି ଖରାପ ହେଇ ବସିବ।
ବୁଢା ହବା ଯାଏ ଏକ୍ଜାମ୍ ଦଉଥିଲେ
ସେଇଆ ପୁଣି ଦେହ ବି ତ ଖରାପ ହେଇ ବସିବ ସେଇ ଆଡକୁ ସେ ପାଠ ପଢେଇ ଏବେ ଯୋଉ ରେଟ ରେ ପା ପାଠ ପଢା ଚାଲିଛି ଏବେ ଯୋଉ ଆମର ଅଛି ଷ୍ଟାମିନା ଆଉ ସେ ଟାଇମ୍ ରେ ହବନି ଅଲଗା ଜଞ୍ଜାଳ ଜାକ ବି ଥିବ ନା।
ହୁଁ ହୁଁ।
କେତେ କଣ ହେଇକି ଥିଲା?
ଏବେ ଦଶ ମାନେ ଦଶ ଦଶ ଘଣ୍ଟା ବି ଦରକାରେ ହେଲେ ଆମେ ବସି ଦୋଉଛେ।
ହଁ ଏବେ ବସି ଦୋଉଛେ ହଁ ସତ କଥା ଏବେ ସେତିକି ଏବେ ଗୋଟେ ଜୋସେରେ। ଅଛି ଆମର ପେସେନ୍ସେ ଅଛି ବସିପାଇବା ସମୟ ବି ଆମ ପାଖରେ ଅଛି। ଏତେ ବୟଷ ହେଲା ବେଳକୁ ଆଉ ସମୟ ନଥିବ। ସମୟ ନଥିବ କି ସେଇ ଯୋଉ ଆମର ପଢିବାର ସେତିକି ଇଚ୍ଛା ଶକ୍ତି ଟା ବି ଆଉ ନଥିବ।
ହଁ ଆଉ ସେଇ ବୟସରେ ଯଦି ଯଦି ଚୟନ ହେଲା ବି। ତ। ସେମିତି କହନ୍ତି ବୋଧେ।
ହଁ ସେଇଆ ସେ ବୟଷରେ ହେଲେ ବି ଆଉ କଣ ସେ ବୁଢା ବୟଷରେ ଚାକିରି ପାଇଲେ ଆଉ କେତେ ବର୍ଷ କରିବା। ହୁଁ ହୁଁ ସେଇଆ ସେଇଆ ଆଉ ଏବେଠୁ କଲେଜେ୍ ସିନା ଟିକେ ଆମେ ନିଜ ସ୍ଵଇଚ୍ଛାରେ ସବୁ ଜିନିଷ କରିବା। ସେତେବୋଳୁକୁ ପାଇଲା ବେଳୁକୁ ଖାଲି ଆଜ୍ଞା ମୋର।
ପିଜି ଯୋଉ ହଁ।
ଆମେ ସିଟା ମୋର ଲାଇଫ୍ ସାଇନ୍ସି ଜୁଲୋଜି।
ହଁ ବଢିଆ ମୋର ବାୟୋଟେକ୍ନୋଲୋଜି ଥିଲା ମାନେ ମୁଁ ବୟେ
ହୋ ଆଚ୍ଛା ଆଚ୍ଛା ହଁ ମୋର ସାଙ୍ଗ କେତେ ଜଣ ବି ବାୟୋଟେକ୍ନୋଲୋଜିରେ କରିଚନ୍ତି। ସେ ବାୟୋଟେକ୍ନୋଲୋଜି କୋର୍ସ ଯା କଣ ମାନେ ଏ ଯୋଉ ସମ୍ବଲପୁର ବର ହ୍ମପୁରୁ ଏମିତି କଲେଜେ ଜାକରେ ରହୁଥିଲା। କିନ୍ତୁ ଟିକେ ଯୋଉ ଛୋଟିଆ କଲେଜେ ଆମର ହେଇଗଲା ଏଇ ଜାଗାରେ ପା ଟେକନୋଲୋଜି କୋର୍ସ ରହିବନି ମାନେ ରହୁନଥିଲା ଏବେ ବୋଧେ ଏବେ ବୋଧେ ଆଡେ ହେଲା ବୋଧେ। ସେଇ ଟାଇମ୍ ରେ ନଥିଲା ଆଗରୁ ନଥିଲା।
ହଁ ହଁ।
ଏବେ ପ୍ରାୟ କୋର୍ସ ଯାକ ଆଡ ହେଇଗଲାଣି ଆଗରୁ ନଥିଲା ଆଉ ସେ ଯାକ।
ହୁଁ।
ବାୟୋଟେକ୍ନୋଲୋଜିରେ ଆମେ ଖାଲି ତାର ଗୋଟେ ପାର୍ଟେ ହିଁ ପଡ଼ୁଚେ ଆମର ଜିଲୋଜିରେ ସବୁ ଜିନିଷ ତ ଆମେ ପଢୁନୋହୁଁ। ତାର ଖାଲି କେତେଟାଥାଉଚି ଆଉ କୋର୍ସ ଆପଣ ମାନେ ସବୁ ପଢୁଥୁବେ ତ କଣ କଣ ସବୁ ପଢୁଥିବେ?
ହଁ ହଁ ଆମେ ତ ମାନେ ସେ ବାୟୋଟେକ୍ନୋଲୋଜିରେ ଆଉ ବଟନୀ ବଟନୀ ର ବି କିଛି ଆସିବ କିନ୍ତୁ ଟେକ୍ନିକାଲ ୱେରେ ଆସିବ ସେଇଟା।
ହଁ ଆଜ୍ଞା ଆଜ୍ଞା ମାନେ ଥାର ସେ ଯୋଉ କେମିତି ପ୍ଲାଣ୍ଟେସନ ହୋଉଚି ତାର ଗୋଟେ ପ୍ରକ୍ରିୟାକୁ ନେଇକି ଆସେ।
ହଁ ହଁ ଏପ୍ଲାଏଡେ୍ ସାଇନ୍ସି ଟା ସେଥିରେ ପଢା ହବ ହଁ। ବାୟୋଟେକ୍ନୋଲୋଜିଟା ଏପ୍ଲାଏଡେ ସାଇନ୍ସି। ଏଇ ମାନେ ଜୁଲୋଜିର ବି ଆମେ କିଛି ପଢୁଥିଲୁ। ବଟ ନୀର ବି ପଡୁଥୁଲୁ ତାପରେ ହଁ ଲାଇଫ୍ ସାଇନି ମାନେ ଇଏ ଆଉ କଣ କଣ ଥାଏ କି ୟୁମ୍ୟୁନୋଲୋଜି ପଢିଛୁ।
ଆଜ୍ଞା ହଁ ସେଟା ପଢା ହେଇଛି।
ସେଟା ପୁରା ଗୋଟେ ଗୋଟେ ମାନେ ବୁକ୍ ହିସାବରେ ପଢା ପଢିଚୁ ସେଥିରେ।
ଓହୋ ତାହେଲେ ଆପଣ ଏପ୍ଲାଏଡେ ସାଇନ୍ସି ହିସାବରେ ପଢୁଚନ୍ତି ମାନେ ଯାହା ବି ଜିନିଷ ଆମେ ଥିଓରି ଆକାରେ ପଢି ଦୋଉଛୁ ସେଇ ଜିନିଷ କେମିତି ହୋଉଚି ସେଇ ଜିନିଷଟାକୁ ଆପଣ ତାହେଲେ ଡିଟେଲେ ଆନାଲିସିସ୍ ଲାଇଫରେ ତା
ହଁ ସେଇଟା ହିଁ ମାନେ ଆମର ବାୟୋଟେକ୍ନୋଲୋଜି କଣ କି ସେ ଏ ଯେମିତି ଇଞ୍ଜିନିୟରିଂ ଥାଏ ଅନ୍ୟ ମାନେ ସବଜେକ୍ଟ ହଁଁ ଅନ୍ୟ ସବଜେକ୍ଟ ଗୁଡାର ଯୋଉ ଇଞଜିନିୟ ଥାଏ ସେମିତି ଆଉ ଆମର ଇଏ ଅ କ୍ଲାସିକାଲ ସାଇନ୍ସ ହଉଛି ବଟନୀ ଜୁଲୋଜି ଏଗୁଡ଼ା।
ଆଜ୍ଞା ଆଜ୍ଞା।
ୟାର ଏପ୍ଲାଇଡ ଅ ଭର୍ସନ ଅ ହ ଆପ୍ଲାଏଡ ଟାଇପ ର ହଉଛି ଏଇଟା ହଁ।
ହଁ ବଢିଆ ବଢିଆ ତାହେଲେ ସବୁଆଡୁ ତାହେଲେ ଟି କେ ଟିକେ ଜ୍ଞାନ ଟା ସଂଗ୍ରହ ହେଇଛି ଆପଣଙ୍କ ଗ୍ରହଣ ହେଇଛି।
ହଁ ଆପଣଙ୍କ ବି ହେଇଯିବ।
ହଁ ହଁ ହଁ ହଁ ସେଇଟା ହଁ ଚାଲିଛି ଏତେ ବି ଚାଲିନି ଚଳିବ ଠିକ ଅଛି। ଏବେ ତ କଣ ଆଉ ଏବେ ତ ସେ ବୁକ ରୁ ବି ତ ମାନେ ଆଗରୁ ଛୋଟ ଥିଲେ ସିନା ଆମକୁ ବହୁତ ବୁଝେଇବାକୁ ପଡୁଥିଲା। ଆମେ ବୁଝୁ ନଥିଲେ ପାଠ ଏବେ ତ ସେୟା ମୁଁ ଯୁକ୍ତ ତିନି ପଢି ସାରିଲେଣି ତାପରେ ଏଇଟା ବି ସରିବାକୁ ହେବାକୁ ଅଛି ତ ଏବେ ତ ନିଜେ ନିଜେ ବି ସେଇଟା ପଢିକି ବୁଝି ହେଇଯାଉଛି।
ହଁ ହଁ ତ ଏ ହଁ ହଁ। ହଁ ହଁ। ହଁ। ସେ ମାନେ ଠିକ୍ ହିଁ ସେଇଟା ଯୋଉଟା ବି ହଉଛି ଏବେ ଆପଣଙ୍କ ସେଇଟା ସରିଲେ ଇ ନେଟ ଏକ୍ସାମ ଟିକେ ଦେଖିଦେବେ।
ଓ ହଁ।
ହଁ।
ସେଇୟା ସେଇୟା ହିଁ ଭାବୁଛି ମୁଁ ନେଟ ଏକ୍ସାମ ଗୋ ଟେଥର ମାନେ ଭଲସେ ନେଟ ର ମୁଁ ଜା ମୁଁ ବି ଦେଖିଲି କୋଶ୍ଚିନ ପେପର କେତେଟା ତ ପୁରା ଭଲସେ ନ ପଡ଼ିଲେ ନେଟ୍ ର ହବ ନି ମାନେ କେତେ ଡିପଲି ସେ ପଚାରୁଛି ଯେ ହଁ କେ ତେ ଡିପଲି ସେ ପଚାରୁଛି ମାନେ ଲାଗ ଗିବ ଅପସନ ଯାକ ଲାଗୁଥିବ ସବୁ ସମାନ ସମାନ କିନ୍ତୁ ଦେଖିଲା ବେଳକୁ ସେଇଟା ହେଇନଥିବ।
ହୁଁ ହୁଁ ସେଇଟା।
ସେଇଟାକୁ ମୁଁ ଦେଖି ଦେଇଛି ମୁଁ ଦେଇନି ମୁଁ ତ କେମିତି ଦେବି ମୋର ତ ସରିନି ଆଉ। ଅ ସରିଲା ପରେ ମୁଁ ଦେବି ସେଟା ପଢିକି ଭଲସେ ଭାବୁଛି।
ହଁ ପ୍ରଥମେ ନିଜର ଭବିଷ୍ୟତ ଗୋଟେ ଅ ସେକ୍ୟୁର୍ ହଁ ଯାହାବି ହଁ ସେଇଟା କରିକି ରଖିଦବା କଥା। ତାପରେ ଯୋଉ କମ୍ପିଟେଟିଭ ରାସ୍ତା କୁ ଆସ ହଁ ହଁ।
ଏମତି ଏବେ ଆଉ ଆଜିକାଲି ଦୁିଆରେ ଆଉ ଡିପେଣ୍ଡ ହେଇ ରହିପାରିବା ନାହି ନିଜର ଗୋଟେ ମୋବାଇଲ ରିଚାର୍ଜ କରିବା ପାଇଁ ହେଲେ ଗୋଟେ ନିଜେ ଗୋଟେ ସେତିକି ସକ୍ଷମ ହବାକୁ ପଡିବ ଆକାନି।
ହଁ ଏ ଯାଇଁ ଆମେ ନାହୁଁ ସେ ମାନେ ସେ ମୋ ପି ଏଚ ଡି ଟାଇମରେ ମତେ ସବୁ ଫେଲୋସିପ ଇଏ ସବୁ ମିଳୁଥିଲା।
ଆଜ୍ଞା।
ହଁ ସେଟା ଛାଡି ଦେଲେ ଆଉ କିଏ ଦବ?
ହ ସେଇଆ ସେଇଆ ବହୁତ ଭଲ ଚିନ୍ତାଧାରା ଆପଣଙ୍କର। ନିହାତି ଭାବରେ ଲାଗିଛନ୍ତି ତ ବହୁତ ଭଲସେ ଦିନ ରା ଏକ କରିକି ନା ଲାଗି ପଡନ୍ତୁ ମାନେ ନିଜକୁ ଅଲଗା ଜିନିଷରେ ଦିଅନ୍ତୁ ହିଁ ନାହିଁ ଟାଇମ। ଅଲଗା ଜିନିଷରେ ଟାଇମ୍ ଦବାର ହିଁ ନାହିଁ ମାନେ ଯେମିତି ମୁଁ ଗୋଟେ କହୁଛି ସୋସିଆଲ ମିଡିଆ। ଆପଣ କଣ ପାଇଁ ଲୋକମାନଙ୍କୁ ଦେଖି ଦେଖି ନିଜର ଟାଇମ ଟା ୱେଷ୍ଟ କରିବେ ସେମାନଙ୍କୁ କାହିଁକି ଦେବେ। ଆପଣ ଯଦି ଗୋଟେ ଲାଇନ୍ ରେ ଯାଇକି ଭଲସେ ହଁ ପ୍ରିପେୟାର କରୁଛନ୍ତି ମାନେ ନିଜକୁ ଦେଖନ୍ତୁ ଗୋଟେ ଦି ବର୍ଷ। ପୁରା ପ୍ରପର ଦିଅନ୍ତୁ ଯେ ହେଇଯିବ, ହେଇଯିବ।
ହଁ ହଁ।
ଏମିତି ଆଉ।
ଆଜ୍ଞା। ହଉ ମ୍ୟାଡାମ ଆପଣଙ୍କ ସହିତ କଥା ହେଲି ହେଇକି ବଢିଆ ଲାଗିଲା ଧନ୍ୟବାଦ।
ଲାଗିଲା ହଁ ଧନ୍ୟବାଦ।